ହାଲୋ। ହାଲୋ।
ହ୍ୟାଲୋ।
ହାଲୋ। ହାଲୋ।
ହ୍ୟାଲୋ।
ଶୁଭୁଛି କି ଭାଇ?
ହାଲୋ।
ହାଲୋ ଶୁଭୁଛି।
ହଁ, ହଁ ଶୁଭୁଛି।
ହଁ କୁହ।
ଆପଣଙ୍କୁ ଶବୁଛି?
ହଁ ହଁ ସବୁଛି।
ଆଚ୍ଛା, ଆଚ୍ଛା ତ କେମିତି ଅଛନ୍ତି?
ହୁଁ, ଚାଲିଚି ଭାଇ କଣ କରିବା?
କିଛି ମତେ ଶୁଭୁନି ହଁ। ହଁ, ଏଇନା ଶୁଭିଲା ଏବେ ଆପଣଙ୍କୁ ଶୁବୁଛି ଭଲ ଭାବରେ
ହଁ ହଁ ହଁ।
ହଁ। ତ ମାନେ ଏଇ ଜିନିଷ ଆମର ଯୋଉ ଓଡିଶାରେ ଯେତେ ବି ପର୍ବପର୍ବାଣୀ ରହୁଛି ସେଥିମଧ୍ୟରୁ ମାନେ ମୁଁ ଆପଣଙ୍କ ମତ ଜାଣିବାକୁ ଚାହୁଁଛି କି? ଯେତେ ବି ବହୁତ ସାରା ଅଛି ଯେମିତି ଆମ ବାର ବର୍ଷରେ ତେର ପର୍ବ ଯୋଉଟା ରଛି ମାନ ବାର ମାସରେ ତେର ପର୍ବଟା ଯୋଉଟା ରହୁଛି ସେମିତି ଆପଣଙ୍କ ଆମ ଆପଣଙ୍କୁ ମାନେ କୋଉ ପର୍ବଟା ବହୁତ ଅଧିକ ଭଲ ଲାଗେ? ଥାଏ ଆମର ଓଡ଼ିଶାରେ ଯେତେ ବିି ପର୍ବ ହଉଛି ସେ ମଧ୍ୟରେ ମୁଁ ଆପଣଙ୍କ ମୋତେ ଜାଣିବାକୁ ଚାହୁଁଛି?
ଓଡିଶା ପର୍ବରେ ବେଶୀ ଗଲେ ରଥଯାତ୍ରା ଭାଇ ବହୁତ ଇଚ୍ଛା।
ଆଚ୍ଛା ଆଚ୍ଛା ହଁ ଯେମିତି କି ରଥଯାତ୍ରାରେ ଯେତେ ଆମର ପୁରୀରେ ଯେତେ ବଡ ବଡ ମାନେ କି ଗୋଟିଏ ବିଶ୍ଵ ପ୍ରସିଦ୍ଧ କୁହାଯାଏ ସେମିତି ତ ମାନେ ଯେତେବେଳେ ଆପଣ ଆପଣ କେତେ ଥର ଯାଇଛନ୍ତି ମାନେ କି ଦର୍ଶନ କରିବାକୁ ଯାଇଛନ୍ତି। ଛନ୍ତି ଭଗବାନଙ୍କୁ।
ମୋରି ବହୁତ ଥର ଯାଇଛି ଭାଇ ଘରରୁ ବହୁତ ପାଖ ହବ।
ଆଚ୍ଛା ଆଚ୍ଛା ପାଖରେ ହବ ମାନେ ଆମେ ତ ଦୂରରେ ରହିଗଲେଣି ତ ଆପଣ ପାଖରେ ଅଛନ୍ତି ମାନେ କି ସେଠରେ ଗୋଟେ ଦୃଶ୍ୟ ଗୋଟେ ମାନେ ଅଲଗା ପ୍ରକାର ଥାଏ। ମାନେ କି ଏତେ ଭିଡ ଭିତରେ ଏତେ ଲୋକ ଥାଆନ୍ତି ଏତେ ଥାଏ ତ ମାନେ କି କେବେ ଆପଣ ସେ ଭିତରେ କେବେ ମାନେ ବହୁତ ଲୋକ ହଜିଯାଆନ୍ତି ନା ତ ସେମିତି କିଛି ଆପଣ ଅନୁଭବ କରିଛନ୍ତି କି ଆପଣଙ୍କର କି ପରିବାର ମଧ୍ୟରେ କିଏ ହଜି ଯାଇଥିଲେ କି କେମିତି କେମିତି କିଛି ମାନେ ମାନେ ସେମିତି କିଛି ଅଛି। ସ୍ମୃତି ଗୁଡ଼ାକ।
ନାଇଁ ନାଇଁ ନାଇଁ ସ୍ମୃତି ନାଇଁ ବଟ ମୁଁ ବହୁତ ଦେଖିଚି ମନ୍ଦିରରେ ଅଲଗା ପ୍ରକାର ଦୃଷ୍ୟ ଆପଣ କେବେ ପାଇନାହାନ୍ତି ଆ ବାହାରରୁ ଦେଖ ଦେଖିଲେ ମନ୍ଦିରର ଗୋଟେ ଦୃଶ୍ୟ ଭିତରୁକୁ ଗଲେ ଗୋଟେ ପ୍ରକାରର ସ୍ମୁତି ତାର ଅଲଗା ପ୍ରକାର।
ହଁ ହଁ ହଁ ସେଇଆ ମାନେ କି? ମାନେ ବହୁତ ମାନେ ଭିତରକୁ ଯେତେବେଲେ ବି ଆମେ ଆଗମନ କରିଥାଉ ନା ସେ ସମୟରେ ଗୋଟେ ଅଲଗା ପ୍ରକାର ସେ ଯୋଉ ସ୍ମୃତି ରହିଥାଏ, ଭଗବାନଙ୍କୁ ଦର୍ଶନ କରିବାର ଯୋଉ ଆଶା ଥାଏ ଆଉ ଯେତେଲେ ଦର୍ଶନ କରିଦେଉ ପ୍ରଭୁଙ୍କୁ ତାଙ୍କର ଚକ୍ଷୁ ଦେଖିଲା ପରେ ଆମକୁ ଗୋଟିଏଅଲଗା ପ୍ରକାର ଭାବନା ଆସିଯାଏ। ଗୋଟେ ମାନେ ତୃପ୍ତି ଆତ୍ମ ତୃପ୍ତି ଭଳି ଗୋଟିଏ ଆସିଯାଏ। ତ ସେଇୟା ହିଁ ଓଡିଶାର ବହୁତ ସାରା ଏମିତି ମାନେ ପ୍ରଭୁଙ୍କୁ ନେଇକି ଆଉ ବହୁ ସାରା ତାଙ୍କର ତ ଅଛି ବହୁ ସାରା ପର୍ବ ଆଉ ସେଥିମଧ୍ୟରେ ଏବେ ଯୋଉ ଆମର ରଜ ପର୍ବ ରହିଲା, ତ ରଜ ପର୍ବରେ ରଜ ପର୍ବ ଉ ଉପରେ ଆପଣଙ୍କର ଧାରଣା କଣ ଅଛି?
ହଁ ଏମିତି ମାନେ ରଜ ତ ଭଲ ମଜା ଲାଗେ ଆଉ। ଦୋଳି ଫୋଳି ବାନ୍ଧାହୁଏ ମଜା ଲାଗେ ପୁରା ଓଡିଶାର ପୁରା ପାଳନ ହେଉଚି ରଜ।
ଆଚ୍ଛା ଆଚ୍ଛା ହଁ ସେଇଆ। ମାନେ ରଜ ପର୍ବ ତ ଯାହା ରହିଲା ଏଇନା ମାନେ ରଜ। ଆମର ଯୋଉ ହଁ ରଜ ରଜର ଯାହା ରହିଲା ଏଇନା ତ ବହୁତ ସାରା ଟେଲିଭିଜନରେ ଆସ ଆସୁଛି ବହୁତ ସାରା ଦୂରଦର୍ଶନ ରେ ପୋଗ୍ରାମ ଗୁଡାକ। ଯାହାକି ଲୋକମାନଙ୍କୁ ବି ଉତ୍ସାହିତ କରୁଚି ରଜରେ, ଆଉ ମାନେ କି ସେଟାକୁ ଯୋଉ ଆମର ଗୋଟିଏ ଜାଗାରେ ରହିବା ଜାଗାରେ ସେଟା ପୁର ବହୁତ ଜାଗାରେ ଏକ୍ସପାଣ୍ଡ ହେଇଗଲାଣି ଦେଖିବ ପ୍ରାୟତଃ ମାନେ ବହୁତ ଦୂର ଦୂର ଏରିଆ ଗଲାଣି ଲୋକମାନେ ମଧ୍ୟ ଏବେ ଜାଣିଲେ କି ରଜପର୍ବ ପ୍ରାୟତଃ ଆମ ଓଡିଶାରେ ହଉଚି କିନ୍ତୁ ଅଲଗା ଅଲଗା ରାଜ୍ୟରେ ମଧ୍ୟ ଅଲଗା ବିଦେଶରେ ବି ଏବେ କିଛି କିଛି ମାନେ ଯେଉଁମାନେ ଓଡ଼ିଶାରୁ ଯାଇକି ବାହାରେ ରହୁଛନ୍ତି ସେମାନେ ସେଠାରେ ବି ପର୍ବ ପାଳନ କରୁଛନ୍ତି। ତ ମାନେ କି ଆପଣଙ୍କୁ ଲାଗୁନି କି ଏଇଟା ଯଦି କଲଚରାଲ ଫିଉଜନ ଟା ହଉଚି ବୋଲିକି ଆମର ଯୋଉ ସେଠାରୁ ଲୋକମାନେ ଯାଇକି ସେଠାରେ ବସବାସ କରୁଚନ୍ତି। ସେଠାରେ ମଧ୍ୟ ରଜ ପାଳନ କରୁଛନ୍ତି କି? କୌଣସି ରଥଯାତ୍ରା ବି ଆପଣ କହିଲେ ରଥଯାତ୍ରା ଆପଣଙ୍କୁ ବହୁତ ଭଲ ଲାଗେ। ସେମିତି ରଥଯାତ୍ରା ମଧ୍ୟ ବାହାର ଦେଶରେ ମନା ଯାଉଚି। ଆପଣ ତ ଶୁଣିଥିବେ ନା? ରଜ ପର୍ବ ଟା ବାହାରେ ମନା ଯାଉଛି ବୋଲିକି ହଁ। ତ ଏଇନା ମାନେ କି ଏବେ ଯୋଉ ବ୍ରା ବାହାରେ ଯୋଉ ରଥଯାତ୍ରା ଟା ମନା ଯାଉଛି ସେ ଟା ଆପଣଙ୍କୁ କେତେ ଦୂରୁ ମଧ୍ୟରେ ଠିକ୍ ଲାଗୁଛି କି? ନା ବାହାର ରଥଯାତ୍ରା ମାନିବା କଥା ନୁହଁ ନା ମାନିବା କଥା ଆପଣଙ୍କ ମତ ଟା କଣ ରହୁଛି ଏଠାରେ?
ଏମିତି ମାନିବା କଥା ବୋଲେ କିଛି ନାଇଁ ଆମେ ପରବ ବାହାରୁକୁ ଯାଉଛେ ଭଲ କଥା ନା ରଥଯାତ୍ରା ହ ଯେମିତି ରଜ ବାହାରକୁ ଗଲାରେ। ରଥଯାତ୍ରା ବି ଗଲାଣି ବାହାର ବହୁତ ଦେଶରେ ରଥଯାତ୍ରା ବି ମନଉଚନ୍ତି ଜଗନ୍ନାଥ ପାଳୁଛନ୍ତି ରଥଯାତ୍ରା ଇସ୍କନ ହେଲାଣି ଚାରିପଟେ ଦେଖୁଚନ୍ତି। ମନ କଥା କିଛି ନାହିଁ। ବହୁତ ଭଲ ନୁହେଁ ଯାହା ଆଗକୁ ବି ଯାଉଚି ଆମର।
ହଁ ହଁ ସେଇଆ ପରା ମାନେ ଓଡିଶାର ଗୋଟିଏ ଗର୍ବ କଥା। ଗରବ ଭଳି କଥା କି ଓଡିଶାରୁ ବାହାରିକି ଆମ ଚାରି ଧାମ ମଧ୍ୟରୁ ଗୋଟିଏ ଧାମର ସେଠାରେ ପର୍ବପର୍ବାଣି ମନା ଯାଉଛିତ ତାହେଲେ ଏଟା ଆମ ପାଇଁ ଗର୍ବ କଥା ଆଉ ଓଡିଶା ସାରା ଭାରତ ପାଇଁ ଏଇଟା ଗୋଟେ ଭଲ ମାନେ ବହୁତ ଗର୍ବିତ କଥା। କି ଆମ ଆମ କଲଚରଟା ଯୋଉଟା ରହୁଚି। ଆମ ସଂସ୍କୃତି ରହୁଚି। ତାହା ବାହାରକୁ ଯାଇକି ଏକ୍ସପେଣ୍ଡ କରୁଚି। ଲୋକମାନେ ମତେ ଯାହା ଆପଣ କହିଲେ ଇସ୍କନ୍ କଥା। ସେମିତି ଇସ୍କନ ରୁ ବହୁତ ଲୋକ ଇଏ ହେଇକି ଯାଉଛନ୍ତି ଆଉ ସେଠାରେ ଭଲ ଭଲ ନିଜରସ ସ୍ମୃତିକୁ ଆଗକୁ ବଢାଉଛନ୍ତି ତ ଏମିତିରେ ଆଉ କିଛି ପର୍ବ ଆପଣଙ୍କୁ ଆଉ ଅଧିକ ଟିକିଏ ଭଲ ଲାଗେ ଯାହାକି ମାନେ କି ଆପଣ ଅପେକ୍ଷା କରିଥାନ୍ତି ସେଇ ପର୍ବଟା ଆସିଲେ ମତେ ଭଲ ଲାଗିବ ଇଆ ପାଇଁ ଏଇ ପର୍ବ। ପାଇଁ ମୋତେ ଭଲ ଲାଗେ ସେମିତି କିଛି।
ପର୍ବ ଦିପାବଳି
ଆଛା ଆଛା।
ବାଣ ଫୁଟେଇବା ହଁ ବାଣ ଫୁଟେଇବା ଦିନ ଯାଙ୍କ। ସେଇଟା ଗୋଟେ ଅଲଗା ପ୍ରକାର ମଜା ମତେ, ମତେ ବହୁତ ଇଚ୍ଛା ଦୀପାବଳି ବହୁତ ଇଛାମତେ
ଦୀପାବଳି ହଁ ଏଇ ଯୋଉ ବାଣ ଫୁଟେଇବା କଥା କହିଲେ ମାନେ କି ହଁ ଗୋଟିଏ ଦେଖିବେ ତାହେଲେ ଗୋଟିଏ ପର୍ବ ଟା ଆସୁଛି ତ ଲୋକମାନେ ହସି ମଜା ମାନେ ହସି ମଜା ତାଙ୍କର ଗୋଟେ ବର୍ଷକୁ ଥରେ ଆସୁଛି ଯେହେତୁ ଦୀପାବଳି, ତ ସେଠାରେ ଦୀପ ଜାଳୁଛନ୍ତି। ତାପରେ ବାଣ ଫୁଟାଉଛନ୍ତି ତାଙ୍କର ଗୋଟେ ମଜା ଥାଏ ତ ଏମିତିରେ ବହୁତ ଲୋକମାନେ ଏଟାକୁ ଆକ୍ଷେପ କରିଥାନ୍ତି କି ଦୀପାବଳିରେ ଆମକୁ ବାଣ ଫୁଟେଇବା କଥା ନୁହଁ। କାହିଁକିନା ସେଇଟା ଦି ଦୀପାବଳିର ପର୍ବ ଆଉ ଯଦି ଏମିତି ଶବ୍ଦ ପ୍ରଦୂଷଣ ହବ ବୋ ମାନେ ଏୟାର ପଲ୍ୟୁସନ ହବ ତ ଆପଣ କେତେ ଦୂର ମାନୁଛନ୍ତି, ଆଉ ମାନେ କି ଏଇଟା ହେବା କଥା କି ହେବା କଥା ନୁହଁ? ଆପଣଙ୍କର ମତଟା କଣ ରହୁଛି? ଏ ଯୋଉ ଏୟାର ପଲ୍ୟୁସନ ରହିଲା ଏୟା ପୁଣି କିଛି ବି ରହିଲା ଏମିତି ଯୋଉଟା କି ଆମ ପରିବେଶକୁୁ କ୍ଷତି କରୁଛି, ସେମିତି ଆରେ ଆପଣଙ୍କର ମତ ଟା କଣ ରହିବ ଦି ପାବଳିକୁ ନେଇକି?
ଦେଖିବାକୁ ଗଲେ ବୁଦ୍ଧ ଜାଲୁ ଚାରି ପଟ ଦେଲେ।
ହଁ, ହଁ।
ଦେଖ ବୃଦ୍ଧରେ ଯେତିକି ପ୍ରଦୂଷଣ ହଉନି ମାନେ ବୃଦ୍ଧ ଯେତେ ପ୍ରଦୂଷଣ ହଉଛି ଏବେ, ସେତିକି ଦୀପାବଳିରେ ହୁଏନି। ଏଠି ଆମର କେତେ ଜ୍ଞାନୀ ଲୋକ ଅଛନ୍ତି କଣ ଫୁଟେଇବା କଣ ଫୁଟେଇବା ପ୍ରଦୂଷଣ ହଉଛି। ତ ଦୁର୍ବଳ ହଉଛି ବାୟୁ ପ୍ରଦୂଷଣ ବି ହୁଏ
ହଁ ହଁ।
ସେଟା ବୁଷଗଲା ସେଇଟା। ସେଇଟା ସେଟା ଚାଲିଥିବାର ଅଛି ଏ ବଡ ବଡ ଯୁଦ୍ଧ ହଉଛି କିଛି ହଉନି ଆମେ ଗୋଟେ ଦିନେ ଖାଲି ଟିକେ ଦୀପାବଳି ପାଳନ କଲେ ୟାଙ୍କର ପ୍ରଦୂଷଣ ହେଇଯାଉଛି
ହୁଁ, ହୁଁ ନା ସେଇଆା ବି ଆପଣ କହିଲେ ଠିକ କଥା। କିନ୍ତୁ ଗୋଟିଏ ମେଟରରେ ଦେଖିବେ ତାହେଲେ ବଡ ବଡ ଯୁଦ୍ଧ ତ ହଉଛି ବଟ ଯୋଉଟା ଆମ ହାତରେ ଅଛି ଆମେ ଯଦି ତାହାକୁ ଅଟକାଇଦବା ତାହେଲେ ନିହାତି ଭାବରେ ଆମେ କିଛି ବଡ ଜିନିଷକୁ ବି ଅଟକେଇ ପାରିବା ନା। ତ ସେଇ ହିସାବରେ ଦେଖିବେ ତାହେଲେ। ଯୋଉଟା ଆପଣଙ୍କ ପାଖରେ ଯୋଉଟା ହଉଛି ସମ୍ଭବ ଅଟକାଇବାର ଯଦି ଆମେ ତାହାକୁ ମାନେ ଦେଖ ଦେଖିବନି କି ଯୋଉଟା ନିଜ ହାତରେ ରହୁଛି ସେ ଜିନଷକୁ ଆମେ ଯଦି ଏଡେଇଦବା ତାହେଲେ ବଡ ଜିନିଷକୁ ଆମେ କେମିତି ଅଟକାଇ ପାରିବା। ତ ସେ ସେ ଉପରେ ଆପଣଙ୍କର ଧାରଣା କଣ ଟା ରହୁଛି?
ନାଇଁ ନାଇଁ ଦେଖ ଅଟକେଇଦବା ବୁଝି ପାରୁଛି ଯେ ଭାଇ ଦେଖମ ଆମେ ବର୍ଷେ ଜଗୁଛୁ ବର୍ଷକୁୁ ଥରେ ଦୀପାବଳି ମନେଇବୁ ବୋଲି। ପିଲା ଆମେ ପୁରା ପିଲାବେଳୁ ଦେଖୁଛୁ ଖୁସି ରେ ବାଣ ଫାଣ ଫୁଟାଉ ଆ ସେଇ ଗୋଟେ ଦିନ ପାଇଁ ଆ ଯୁଦ୍ଧ ତାଙ୍କର ଯୁଦ୍ଧ ଇଏ ଦେଖିବାକୁ ଗଲେ ଦି ବର୍ଷ ପାଞ୍ଚ ବର୍ଷ ଆଠ ବର୍ଷ ହେଇ ଚାଲେ ବର୍ଷକୁ ଥରେ ଖାଲି ଗୋଟେ ଥର ତ ସେଇଟାକୁ ଆମେ ଆଡେଇ ଦେଲେ ଆମ ଖୁସି ସେଟା ବୁଝିଲେ
ଆଛା, ଆଚ୍ଛା ହଁ ସେଇଆ ହୁ, ହୁଁ, ହୁ
ହଁ ହଁ ମୁଁ ଏବେ ଏବେ ଆମର ଦେଖ୍ କେତେ ଜେଣ ହୋଲିରେ ବି କୋହୁଥିଲେ ଆମର ହୋଲିକି ଦେଖନ୍ତୁ ମୋର ସବୁ ଥରେ ଆସିବା ହୁଁ ପାଣିରେ ଖେଳୁ କି ଯାହା ବି କରୁ। ହୋଲିରେ ବି କହିବେ ପାଣିରେ ଖେଳନ୍ତୁ ନାହିଁ ଏଟା କରନ୍ତୁ ନାହିଁ ବା। ଉଁ ପଶୁ ପକ୍ଷୀଙ୍କି କଲର ଲଗାନ୍ତୁନି ସେଇଟା ମୁଁ ବୁଝୁଚି ପଶୁ ପକ୍ଷୀଙ୍କି ଲଗେଇଆଟା ଠିକ୍ ଆମେ ତୁ ଆମେ ହୋଲିରେ ଖେଳି ପାରୁ ପାଣିରେ ଖେଳି ପାରୁ ପାଣିରେ ଖେଳନ୍ତୁ ନାହିଁ ପାଣି ନାହିଁ। ପାଣି ନାହିଁ ତମେ ଏମିତି ଅବେ ଦେଖୁଚ ବଡ ବଡ ଯୋଉ ଯେତିକି ଆମର କମ୍ପ୍ୟୁଟର ଯୋଉ ସିଷ୍ଟମ ସର୍ଭର ଯାକ ଚାଲିଚି ତା ତର ସେଟା ପାଣି ଭିତରେ ଚଲେଇ ପାରୁ ନାହାନ୍ତି ତା ପାଇଁ କେତେ ପାଣି ଖର୍ଚ୍ଚ ହୋଉଚି।
ଉଁ।
ସେ ଯାହା ପାଇଁ ୟୁଜ କରୁଚନ୍ତି ୱେଷ୍ଟ କରୁଚନ୍ତି କିଛି ନାହିଁ ପାଣିରେ ଦୁନିଆ ଯାହାକୁ ଆମେ ପୁରା ଚଲେଇଚନ୍ତି। ଯୁଦ୍ଧ ଫୁଦ୍ଧ ଚାରିଆଡ଼େ ସବୁ ହୋଉଚନ୍ତି ତାଙ୍କେ କଲେ ସବୁ ହୁଏ ମାତ୍ର ଆମେ କଲେ ହବନି ଆମେ ଗୋଟେ ଦିନ ଆମେ କ ପାଇଁ ଭଲ।
ଉଁ ହୁଁ ହୁଁ। ହଁ ସେଇଆ ପର୍ବ ପର୍ବାଣୀରେ ଯଦି ଆମେ ଖୁସି ନ କରିବା ତାହେଲେ ଆଉ କେବେ ଖୁରି କରିବା ମାନେ ଏବେ ଜୀବନ ଅଛି ଏବେ ପଲେଇଯିବ ଯେତେବେଲେ ଯୋଉ ଜିନିଷ ଆସେ ସେ ଜିନିଷ ଯଦି ଆମେ ଅନୁଭବ ନ କରିବା ସେ ଜିନିଷକୁ ଉପଭୋଗ ନ କରିବା ତାହେଲେ ତ ନିହାତି ଭାବରେ ମାନେ ଜୀବନ ଜୀଇଁବାର କିଛି ମୂଲ୍ୟ ନଥାଏ କାଇଣ୍ଡ ଅଫ ସେମତି ଆପଣଙ୍କର କହିବାର
ହଁ ହଁ ହଁ ଦେଖ ଆଜି ଅଛୁ କାଲି କୁଆଡ଼େ ଯିବୁ କିଛି ଜଣା ନାଇଁ। ଅ ସେଇ ମଜାଟା ଏବେ ନେବା।
ହଁ ହଁ ହଁ। ଠିକ୍ କଥା ସେମିତି ବଟ୍ ଆମେ କେ ଆଗ ଆଗ ପାଇଁ ବି କିଛି ଟିକେ ଦେଖିକି ରଖିବା କଥା ମାନେ କି ଯୋଉଟା ଯେତେ ଭାବରେ ଏଞ୍ଜୟ କରିକି ଯେତେ ହଉଛି ତା ହିସାବରେ କରିକି ଆଉ ଆଗକ୍ ଆଗକୁ ଯଦି ଦେ ଖି ସେ ଜିନିଷ ରଖିବା ସେଇ ହିସାବରେ କହିବାର ଆପଣଙ୍କର। ପର୍ବ ପର୍ବାଣୀରୁ ହୁଁ। ପର୍ବପର୍ବାଣିରେ ବୋହୁତ ସାରା ହସି ମଜା ଥାଏ ମିଠା ଇଏ କରିବା ଆପଣଙ୍କର ସେମତି ମିଠା କି ବି ଠା ସେମତି ଓଡ଼ିଶାର ଯେତେ ଖିରୀ ପିଠା ରହୁଚି ସେଇଟା ଆପଣଙ୍କୁ ଭଲ ଲାଗିଲା ନାହିଁ?
ହଁ ଭଲ ଲାଗେ ଆମର ଓଡ଼ିଶା କାକରା ପିଠା କାକରା ପଠା ମଣ୍ଡା ଖିରି।
ଆଚ୍ଛା ଆଚ୍ଛା।
ଅ ଉଁ ଭଲ ଲାଗ।
ହଉ ହଉ ଠିକ୍ ଅଛି ଭାଇ ଆପଣ ସହିତ କଥା ହେଇ ଭଲ ଲାଗିଲା ଆଉ। ରହୁଚି ହେଲା।
ଅଁ ହଁ ଭାଇ ହଁ ଭାଇ କଁ କରଚ ଆରମସେ ରହିଲି ଭାଇ।
ଉ ଏଗେରେ
ହଉ।